ହଁ
ମ୍ୟାଡ଼ାାମ ନମସ୍କାର।
ମ୍ୟାଡ଼ାମ ନମସ୍କାର ଭଲ ଅଛନ୍ତି?
ଆଜ୍ଞା ଆପଣ କେମିତି ଅଛନ୍ତି?
ଭଲ ଅଛି ଟିକେ ଦେହ ଭଲ ନାହିଁ।
ଆଚ୍ଚ୍ଛା କଣ ହେଇଛି କି ଆପଣଙ୍କ ଦେହ।
ମତେ ଥଣ୍ଡା ଶିବିୟର ହେଇକି ଜର ହେଇଛି
ଆଚ୍ଛା ଆଚ୍ଛା ମେଡିସିନ ଖାଇଛନ୍ତି ନା ଖାଇନାହାନ୍ତି?
ହଁ କାଲି ଡକ୍ଟର ଦେଖେଇକି ମେଡିସିନ ଆଣିକି ଖାଇଛି ଏବେ ଟିକେ ଭଲ ଅଛି।
ଆଛା ହଁ ମ୍ୟାଡାମ ମୁଁ ବି ଭଲ ଅଛି।
ଆଉ ଆପଣଙ୍କ ହାଲଚାଲ କଣ?
ହଲ ଚାଲ ସବୁ ସେମିତି ତ ଚାଲିଛି ଆଉ।
ନର୍ମାଲ ମୋର ନର୍ମାଲ ଚାଲିଛି।
ଆଉ ସକାଳୁ କଣ ଖାଇଥିଲେ ଆଛା
ସକାଳେ ମୁଁ ଡଲିଆ ଉପମା ଖାଇଥିଲି ଆପଣ।
ଆଚ୍ଛା ମୁଁ ଖାଇଥିଲି ରୁଟି ଆଉ ମିଠା। ଆଉ ଆପଣ ଡଲିଆ ଉପମା ଟା କେମିତି ବନେଇଲେ ଟିକେ କହିପାରିବେ ନା ଘରେ କିଏ ବନେଇଥିଲେ।
ମୋ ଦେହ ଭଲ ନାହିଁ ନା ଘରେ ବନେଇଥିଲେ।
ଆଚ୍ଚ୍ଛା ଜାଣିଛନ୍ତି ଆପଣ ସେଇଟା ହୁଁ।
ଜାଣିଛି। ଅ ଆମ ଯୋଉ ରୁଚିର ଡଲିଆ ଆସେନି ହଁ। ତାକୁ ଫାଷ୍ଟ ଯେମିତି ସୁଜି ଉପମା କରନ୍ତି।
ହଁ।
ଅ ସେମତି ଫାଷ୍ଟ ଦଲିଆକୁ ଫାଷ୍ଟ ଭାଜିଦବେ ଭାଜିକି ସାଇଡ ରେ ରଖିଦେବେ। ଅ ନରମାଲ ଆପଣ ଯାହାବି ଭେଜିଟେବଲ ସେଟା ମାନେ ଯାହାବି ଆପଣଙ୍କୁ ଯୋଉ ପରିବା ପସନ୍ଦ ଯେମିତି ଗାଜର ବିଟ୍ ଅ ଯଦିି ବନ୍ଧାକୋବି ଥିବ। ଯାହା ବି ଆପଣଙ୍କୁ ରିବ ଗ୍ରୀନ ମଟର ହେରୀକା ସବୁ ଆପଣ ପକେଇକି କରି ପାରିବେ ଯେମିତି ଉପମା ହଉଛି ବାସ ସେମିତି ହିଁ କରିବେ ନର୍ମାଲ ଅଛି କିଛିି ଇଏ ନହିଁ କିନ୍ତୁ ସୁଜି ଉପମା ଠାରୁ ଏଇଟା ଟିକେ ଅଧିକ ଟେଷ୍ଟ। ଲାଗିବ।
ଓହୋ, ବୁଝିଲେ।
ଆପଣ ଥରେ କରନ୍ତୁ, ଦେଖିବେ ପୁରା ତାପରେ ମତେ କହିବେ। ସେମ ପ୍ରୋସେସ୍।
ହଁ ଅଁ।
ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ହଁ ଆମ ଘରେ ସବୁ ଭଲ ଅଛନ୍ତି, ଆପଣଙ୍କ ଘରେ କେମିତି ଅଛନ୍ତି?
ହଁ ଘରେ ସବୁ ଠିକଠାକ। ଆଛା, ମୁଁ ଶୁଣିଥିଲି ଆପଣଙ୍କର ବୋଧେ କାଲି ମ୍ୟାରେଜ କୁ ଗୋଟେ ଯିବା ଥିଲା ନା କଣ? ଯାଇଥିଲେ।
ହଁ ହଁ ଯାଇଥିଲି, ଆପଣ ଆପଣ କୁଆଡେ ଆଉ ଯାଇନାହାନ୍ତି ବୁଲାବୁଲି କରିବା ପାଇଁ।
ନା ନା ନା ନା ଯାଇନି। ଆଉ କଣ ହେଲା କଣ? ତ ଯାଇଥିଲେ କଣ ରାତି ଫେରିଥିଲ? ନାମନି ଆଉ କଣ କର କଣ କଣ ସବୁ ଏଞ୍ଜୟ କଲେ?
କିଛି ନାଇଁ ଯାଇକି ଖାଇକି ଆସିବା କଥା ଆଉ ସବୁ ତ ହେଇଥିଲା।
କଣ କଣ ଆଇଟମ ଖାଇଛନ୍ତି କହିଲେ?
ହାଲୋ।
ହାଲୋ।
ହଁଅଁ ଆଉ ଆପଣଙ୍କୁ ଆଇ ସବୁ ଆଇଟମ୍ ଭିତରୁ କୋଉଟା ଅଧିକ ଭଲ ଲାଗିଲା?
ହଁ ସବୁ ମ୍ୟାଡ଼ାମ ଭଲ ଥିଲା।
ତଥାପି ଆପଣଙ୍କ ଫେବରାଇଟ କୋଉଟା ଆପଣଙ୍କୁ ଅଧିକ ପସନ୍ଦ ଲାଗିଲା?
ଅଧିକ ପସନ୍ଦ ମ୍ୟାଡ଼ାମ ଗୁପଚୁପ୍ ଥିଲା, ଚାଉମିିନ ଥିଲା, ଆଇସ୍କ୍ରିମ ଥିଲା। ସେଗୁଡ଼ାକ ସବୁ ଭଲ ଥିଲା ମ୍ୟାଡ଼ମ୍।
ଆଛା, ଏଇଟା ତ ନର୍ମାଲି ସମସ୍ତଙ୍କର ପସନ୍ଦ, ଅଧିକ କୋଉଟା ଭଲ ଲାଗେ ଗୁପୁଚୁ
ଆପଣଙ୍କୁ କଣ ମ୍ୟାଡାମ ଭଲ ଲାଗେ?
ଅ ମତେ ତ ସବୁ ଜିନିଷ ଭଲ ଲାଗେ, ଯଦି ଫାଷ୍ଟ କହିବେ ତ ରୋଲ ଭଲ ଲାଗେ, ବିରିୟାନୀ ଭଲ ଲାଗେ ଆଉ ଆଇ ଏ ତ ଅଲ ଟାଇମ ଫେବରାଇଟ ସମସ୍ତଙ୍କର।
ଆଜ୍ଞା।
ହଁ ଆଉ ଆପଣ କୁଆଡେ ଦିପହର କଥା ଜାଣିନି, ଦେଖିବା କଣ ହେଇଛି?
ଆଛା।
ଆଜି ନନଭେଜ ଅଛି ନା?
ହଁ ହଁ।
କଣ ଗୋଟେ ହେଇଥିବ ଆଉ, ଆପଣଙ୍କର କଣ?
ଆମର ବି ହେଇ ଆରମ୍ଭ ହେଇନି କିଛି, ହବ ଆଉ।
ଆଛା, ଆପଣଙ୍କୁ ରୋଷେଇ ଆସେ?
ହଁ ଆସେ, କରେ ତ ସେମିତି ଆଉ।
ଅ ସବୁଠୁ ଅଧିକ କୋଉଟା ଭଲ ଭାବରେ ବନେଇ ପାରନ୍ତି?
ସବୁଠୁ ଅଧିକା ମ୍ୟାଡ଼ାମ ମୁଁ ଆମିଷ ଉପରେ କରିପାରେ। ମତେ ଭଲ ଲାଗେ, ଅଣ୍ଡା ତରକାରୀ ହେଲା, ଚିଙ୍ଗୁଡି ତରକାରୀ। କି ଚିକେନ ତରକାରୀ ଭଲ ବନେଇଦିଏ, ମଟନ ହେଲେ ବି କରିଦିଏ।
ତମକୁ ତାହେଲେ କୋଉଟା ପସନ୍ଦ ନନଭେଜ ଭିତରେ, ଯୋଉଟା କି ବେଶୀ କରିବାକୁ ଫ୍ରେଶସ୍ ଲାଗେ।
ମୋତେ ଅଣ୍ଡା, ଚିଙ୍ଗୁଡ଼ି ବହୁତ୍ ପସନ୍ଦ ସେଇଟା ହିଁ ବହୁତ ଭ ଭଲ ଲାଗେ ବନେୟା ପାଇଁ।
ମତେ ବି ଚିଙ୍ଗୁଡି ଆଉ ଅଣ୍ଡା ବହୁତ ହି ପସନ୍ଦ ପୁରା ସେମ୍।
ଆଚ୍ଛା।
ଆଉ ଆଉ କୁଆରେ ଆଜି ଯାଇ ଯିବେନି ବୁଲିଆକୁ ଆଜି ସଣ୍ଡେ ଅଛି ନା?
ନାଇଁ ର ବିବାର ଅଛି ଯେ କିନ୍ତୁ ସେମିତି କିଛି କିଛି ଏ ହେଇନି। ଯିବାର କିଛି କଥାଆର୍ତ୍ତା ହି ନାହିଁ। ଆପଣଙ୍କର କୁଆଡେ ଯିବାର ଅଛି ଦେହ ତ ଭଲ ନାହିଁ କହୁଚନ୍ତି?
ନା ଯିବାରେ କୁଆରେ ନାହିଁ। କାଲି ବୋଧେ ମେଡିକାଲ୍ ଯିବାର ଅଛି ଟିକେ ଅ କଟକ୍। କି ଯିବାର ଅଛି।
ଓହୋ କଟକ ଯିବେ।
ହଁ ଯିବାର ଅଛି କଣ କି ମୋର ଗୋଟେ ଭାଇର ଅପରେସନ୍ ଅଛି ତ। ଅ ସିଏ ମେଡିକାଲରେ ଆଜି ଆଡମିସନ୍ ହେଇଚି। ତ ସେଥିପାଇଁ ତାଙ୍କୁ ଦେଖିଆକୁ ଯିବାର ଅଛି ସେମିତି ଠିକ୍ ନାଇଁ ମୋର।
ବୁଝିଲି ମ୍ୟାଡ଼ାମ୍ ଆଉ ଏବେ ଯୋଉ ଆମର ରଜ ମ୍ୟାଡାମ୍ ଆପଣ ପାଳନ କରନ୍ତି? ରଜ ଏବେ ଗଲା ଆମର ରଜ ଟା କଣ ପାଇଁ ପାଳନ ହୁଏ ଆପଣ ଜାଣିଚନ୍ତି ଆମ ଓଡିଶାରେ ଆମର ରଜ ଟା କଣ ପାଇଁ ସବୁ ପାଳନ କରନ୍ତି ଜାଣିଚନ୍ତି?
ଦେଖନ୍ତୁ ମ୍ୟାଡାମ୍ ରଜ ଟା ଫାଷ୍ଟ ହଉଚି ଆମ ଓଡିଶାର ମାନେ ଆମ ଓଡିଶାରେ ନା ବହୁତ୍ ସାରା ସଂସ୍କୃତି ଓ ପରମ୍ପରା ଅଛି। ମାନେ କୁହନ୍ତି ନା ବାର ମାସରେ ତେର ପର୍ବ।
ହଁ ହଁ ହଁ।
ଆମର ପ୍ରତି ଇୟରେ ଆମେ ତମେ ସେଲିବ୍ରେସନ୍ କରୁ। ଆଉ ଖାସ୍ କରି ରଜ ଟା ଝିଅ ମାନଙ୍କ ପାଇଁ ହୋଇଥାଏ। ଯେମିତି କିି ଅ ସେଇ ଟାଇମ୍ ଏ କର ହ ଯୋଉ ଆମ ପୃଥିବୀ ଭୂମି ମାତାଙ୍କୁ ପୂଜା କରାଯାଏ ସେଇ ଟାଇମ୍ ରେ ସେ ବିଶ୍ରାମ୍ ନିଅନ୍ତି। ଆଉ ନାରୀର ପ୍ରତିବ୍ରତା ପାଇଁ ମଧ୍ୟ ପୂଜା କଆଯାଏ ସେଥିପାଇଁ ରଜ ତିନ୍ ଦିନ୍ ଅ ଖାସ୍ ଯେ ରଜ ଚାରି ଦିନରୁ ତିନ୍ ଦିନ୍ ହିଁ ଆମର ପାଳନ କଆଯାଏ। ବେଶିକାଲି ଯଦି ଆମେ କହିବା ସେଇ ଟାଇମ୍ ଏ ଝିଅ ମାନେ ଖାଲି ଖାଇବା, ପିଇବା, ବୁଲିବା।
ହଁ କୁହନ୍ତି ପା ବସୁଧା ମାତା ସେଇ ଟାଇମରେ ରଜଶୀଳ ହୁଅନ୍ତି ନା?
ହ ସିଏ ବିଶ୍ରାମ ନିଅନ୍ତି ନା ସେଥିପାଇଁ ସେଥିପାଇଁ ତ ତିନି ଦିନ୍ ଅ ପରେ ଯୋଉ ଗାଧୁଆ ଆଦା ହୁଏ ବଶୁପତି ସ୍ନାନ ସେଥିପାଇଁ ତାଙ୍କୁ ସେଦିନ୍ ପୂଜା କରାଯାଏ ସେଦିନ ଘରେ ଘରେ ଶିଳ ପୂଜା ମଧ୍ୟ କଆଯାଏ ଜାଣିଥିବେ?
ହଁ ହଁ ହଁ ଜାଣିଚି ଜାଣିଚି ଶିଳ ଲଙ୍ଗଳ ଲୁହା ଜିନିଷ ଯାହାବି ସବୁ ଥାଏ ସବୁ ପୂଜା ହୁଏ ହଳଦୀ ପାଣି ପ ହଳଦୀ ପାଣି ପକେଇକି ସ୍ନାନ କରାହୁଏ। ଅଁ ହଁ ନୁହେଁ କି ସିନ୍ଦୁର, ଚନ୍ଦନ ସବୁ ଦେଇ
ଯଦି ବନ୍ଦ ହୁଏ।
ଆଜ୍ଞା ପିଠାପଣା ବି ହୁଏ ଆପଣଙ୍କର କଁ ସବୁ ହେଇଥିଲା?
ଆମର ପୋଡ ପିଠା, ଚକୁଳି ପିଠା, ଆଉ ଆମର ଯୋଉ ମଣ୍ଡା ପି ଠା କାକେରା ଆଉ ଗୋଟେ ଚନ୍ଦ୍ରକାଙ୍କି ପିଠା ଅଛି।
ହଁ ହଁ ହଁ ଚନ୍ଦ୍ରକାନ୍ତି ହଁ।
ଏଇ ସବୁ ପିଠା ହୁଏ ଆଉ ରଜପାନ ସେଇ ଟାଇମରେ ଝିଅ ମାନେ ଦୋରି ଖେଳନ୍ତି ବାହାରୁକୁ ବୁଲାବୁଲି କରନ୍ତି।
ହୁଁ।
ଆ ଆଚ୍ଛା ଆପଣଙ୍କର କଣ ସବୁ କରିଥିଲେ ପିଠା?
ଆମର ବି ମ୍ୟାଡାମ୍ ସେଇ ହେଇଥିଲା ଚକୁଳି ପିଠା, ଇଟିଲି ପିଠା, ପୋଡ଼ପିଠା। ଡା଼ଲା ପିଠା ଯୋଉଟା ହୁଏ। ଏ ସବୁ ପ୍ରକାର ହେଇଥିଲା‌ ପା ପାନ ଖାଇଥିଲେ ନା ନାଇଁ?
ପାନ ଟା ତ ମେନ୍।
ଆଉ ରଜଦୋଳି ରଜଦୋଳି ରଜଦୋଳି ହୁଁ।
ଆପଣ କୁଆଡ଼େ ଯାଇଥିଲେ ବୁଲିବା ପାଇଁ?
କୁଆଡ଼େ ନାହିଁ ମ୍ୟାଡ଼ାମ୍ ଯାଇଥିଲୁ ରଜ ମହୋଉତ୍ସବ ହଉଥିଲା। ଧଉଳି ରଜ ମହୋଉତ୍ସବ ଆସିଥିଲି। ତାପରେ ପାତ୍ରପଡା଼ ଆମର ଖଣ୍ଡଗିରି ଆଗକୁ। ସେଠି ହଉଥିଲା ସେଇଠି ବି ଯାଇକି ବୁଲିକି ଆସିଥିଲୁ ଦି ଦିନ।
ଆଚ୍ଛା।
ଆପଣ କୁଆଡ଼େ ଯାଇଥିଲେ ମ୍ୟାଡ଼ାମ୍?
ଆମର କଳ୍ପନା ଯୋଉ ଉତ୍କଳ ଗ୍ୟାଲେରୀ ଅଛି ସେଠି ରାଜମହୋ ଉତ୍ସବ ହଉଥିଲା ସେଠିକି ଯାଇଥିଲି। ତାପରେ ଆମର ସାମନ୍ତରାପୁର୍ ରେ ବି ରଜ ମହୋଉତ୍ସବ ହଉଥିଲା।
ଆଚ୍ଛା ଆଚ୍ଛା ସେଇଠି ବି ଯାଇକି ପାଳନ କରିଥିଲେ।
ହଁ ସେଠିକି ଯାଇକି ବୁଲାବୁଲି କରିକି ପାଳନ କରିଥିଲୁ ଆଉ।
ହୁଁ ବୁଝିଲି ମ୍ୟାଡ଼ାମ୍।
ଆଜ୍ଞା ଆଉ କଣ ଆପଣ ଏବେ କଣ ପଢୁଛନ୍ତି?
ନାଇଁ ନାଇଁ ମ୍ୟାଡାମ୍ ମୋର ପାଠ ପଢ଼ା ସରିଲାଣି ମୁଁ ପଚାରୁଥିଲି କଣ କହିଲେ ଆପଣଙ୍କୁ ଇଏ ଭଲ ଲାଗେ ନା ନାଇଁ ଆମ୍ବ, ପଣସ ଖାଇବା ପାଇଁକା ସବୁ। ଖରାଦିନ ଏବେ ଗଲା।
ମତେ ଆମ୍ବ ଟା ପସନ୍ଦ ପଣସଟା ପସନ୍ଦ ନୁହେଁ।
ଆଚ୍ଛା ଆମ୍ବ କଣ କଞ୍ଚାର ଆମ୍ବ ଖାଆନ୍ତି ପାଚିଲା ଆମ୍ବ ବି ଖାଆନ୍ତି?
କଞ୍ଚା ଆମ୍ବରେ ମତେ ଆମ୍ବର ଯୋଉ ଆମ୍ବ ସଢା଼ ମିଳେନି। କଞ୍ଚା ଆମ୍ବରେ ସେଇଟା କରିକି ଖାଇବାକୁ ପସନ୍ଦ।
ଆଚ୍ଛା ବୁଝିଲି।
ଆପଣଙ୍କୁ?
ହଁ ମ୍ୟାଡାମ୍ ମତେ ବି ଭଲ ଲାଗେ କଞ୍ଚା ଆମ୍ବ ଖାଇବାକୁ ଭଲ ଲାଗେ ପାଚିଲା ଆ ଘରେ ଖଟା ବନେଇଲେ ଭଲ ଲାଗେ। ଖ ସବୁ ପ୍ରକାର ଆମ୍ବର ଯାହାବି ଆମ୍ବ ରସ ବନାନ୍ତି ଯୋଉ ଜୁସ୍ କରିକି ପିଅନ୍ତି ସେଇଟା ବି ବହୁତ୍ ପସନ୍ଦ। ମତେ ପଣସ ବି ମୁଁ ଖାଏ ପଣସ କଠା ଯୋଉଟା ଆମର ତରକାରୀ ହୁଏ କି କଷା ହୁଏ। ସେଇଟା ବି ବହୁତ୍ ଭଲ ଲାଗେ।
ହଁ ମୁଁ ପଣସ ବି ଖାଏ କିନ୍ତୁ ପାଚିଲା ପଣସ ଟା ମତେ ଏତେ ଟିକେ ପସନ୍ଦ ନୁହଁ।
ଆଚ୍ଛା।
ଆଚ୍ଛା ଗୋଟେ ପଚାରିଥିଲା ଗୋଟେ କଥା ଯୋଉ ଆମର ପାଚିଲା ପଣସରେ ଆଇସ୍ କ୍ରିମ୍ ବନା ହୁଏ ଜାଣିଛନ୍ତି ଆପଣ?
ଓ ମ୍ୟାଡ଼ାମ ଶୁଣିଛି ହେଲେ ମୁଁ କେବେ କରିନି କି ମାନେ ଘରେ କେବେ ହେଇନି। ଆଉ ଆପଣଙ୍କର ହେଇଛି?
ହଁ। ନାଇଁ ନାଇଁ ମତେ ଜଣେ ଦେଇଥିଲେ ତ ମୋର ଗୋଟେ ସାଙ୍ଗର ମାମା ସିଏ ବନେଇ ମତେ ଦେଇଥିଲେ ବହୁତ୍ ହିଁ ଟେଷ୍ଟ୍ ମାନେ ବହୁତ୍ ହିଁ ଭଲ ଲାଗିଲା କିନ୍ତୁ ମ ମତେ ରେସିପି ଜଣା ନାହିଁ ସେଥିପାଇଁ ପଚାରିଲି।
ବୁଝିଲେ କଥା ହବା ଆଉ ମୋର ମ୍ୟାଡ଼ାମ୍ କଲ ଗୋଟେ ଆସୁଛି।
ଆଜ୍ଞା ମ୍ୟାମ୍ ଥ୍ୟାଙ୍କୟୁ।